କେମିତି ଅଛ?
ଭଲ ଅଛି, ଆଉ ତୋମେ?
ଆଉ ଭଲ ଅଛି, ଘରେ?
ଆଛ ସବୁ ଭଲ ଅଛନ୍ତି।
ଅଁ, ହଁ।
କଣ ଖାଇଚ? କଣ ସବୁ ଆସିକି ଅଛି। କିଛି କାମରେ ଯାଇଥିଲି, କଣ ଖାଇଚ କଣ?
ମୁଁ ତ ସକାଳେ ବିରିୟାନୀ ଖାଇଥିଲି।
ଆଛା।
ତମେ?
ମୁଁ ସକାଳେ ପୁରୀ ଉପମା
ଅପ୍ଟରନୁନୁରେ
ଆଫ୍ଟରନୁନ ରେ ଭାତ ଆଉ ଛତୁ ତରକାରୀ ପାମ୍ପଡ଼।
ତମକୁ ରୋଷେଇ ଆସେ?
ମତେ ତ ଆସେନି, ମୋ ମାକୁ ଆସେ ସିଏ କରିଥିଲେ। ଆସେ ଟିକେ ଟିକେ ଅବସ୍ୟ
ଆ ରେସିପି ଜାଣୁ କି ଛତୁର।
ହୁଁ।
କିନ୍ତୁ ଛତରିଆ ତରକାରୀ।
ହଁ।
ହୁଁ ଏଇ ଛତୁକୁ ଫାଷ୍ଟ ଧୋଇକି କାଟିିଦବ। ଆଉ ତେଲରେ ଟିକେ ଛାଣିଦବ। ତାକୁ ଗୋଟେ ସାଇଡ ରେ ରଖିବ ହଉ ତାପରେ ମସଲା ବାବଦକୁ ପିଆଜ ରସୁଣ ଅଦା ଏସବୁକୁ ଗ୍ରାଇଣ୍ଡ କରିଦବ ଗୋଟେ ଜାଗାରେ ରଖିଦବ। ଟମାଟୋକୁୁ ଚପ୍ କରି କାଟି ନବ। ତାପରେ କଡେଇ ଗରମ କରିକି ତେଲ ପକେଇକି ଜିରା କି ଫୁଟଣ ଯାହାବି ପକେଇବେ ତାପରେ ପିଆଜ ଯୋଉ ପକେଇଲେ ସେଇଟା ପକେଇବ ଦେନ୍ ଟମାଟୋ ପକେଇବ ତାପରେ ସେଇଟା ଟିକେ ତେଡେ ହେଇଗଲା ପରେ ମସଲା ଟା ପକେଇଦବ ତାକୁ ଘାଣ୍ଟି ଦେଲା ପରେ ସେଇଟା ଯେତେବେଳେ ଫୁଟିବ ଛତୁ ଟା ପକେଇଦବ ତାପରେ ଉଁ ସିଝିଲା ପରେ ଗରମ ମସଲା ପକେଇକି ଘୋଡେଇ ଦବ ତାପରେ ସର୍ଭ କରିଦବ
ଟିକେ ଶ୍ପାଇସି କରୁଛ ନା ସାଧା କରୁ ଥାଉଛ ପ୍ରାୟ ତ
ହଁ ଟିକେ ସ୍ପାଇସି ଆଞ୍ଜା
ହଁ କେବେ ରୋଷେଇ କରୁଛ ତମେ ନା ମମି ମାବେ କରିଥାନ୍ତି।
ନା ମୁଁ କରେ।
ହଁ।
ଆଉ ଲଞ୍ଚ ରେ କଣ ଖାଇଥିଲ?
ବିରିୟାନୀ
ମର୍ଣିଂ ରେ ହେଲେ ବିରିୟାନୀ।
ନା ନା ମନି। ମର୍ଣ୍ଣିିଂ ରେ ବିରିୟାନୀ ନାହିଁ ମର୍ଣ୍ଣିଂରେ କିଛି ଖାଇନି ଲଞ୍ଚ ରେ ବିରିୟାନୀ ଖାଇଥିଲି।
ଆଚ୍ଛା ଏବେ ଇଭିନିଂ ରେ
ଆଁ ଆଁ ଡାଲି ଭାତ
ଇଭିନିଂରେ।
ମାନେ ଈଭୀନିଂ ରେ କିଛି ଖାଏନି ଏମନ୍ତି ଆଁ ଚା ପିଇଥାଏ ଅମୁଲୁ ଚା।
ହୁଁ ଆଚ୍ଛା।
ଆଁ ଆଁ ତମକୁ ଚା ଭଲ ଲାଗେ?
ହୁଁ।
ହଁ କି ନାହିଁ।
ହଁ ଭଲ ଲାଗେ।
ହଁ ମତେ ଟିକେ ବିକା ସେନ ଟା ଭଲ ଲାଗେ।
ଅମୁଲ କଣତା ନାଇଁ।
ଅମୁଲଟେ ଟିକେ କୁହନ୍ତି ଭଲ ନାହିଁ ବୋଲି ସେଇଥିପାଇଁ।
ଶୁଣ ତମେ ଫାଷ୍ଟ। ଚା ପିଇବା ପୂର୍ବରୁ ପାଣି ପିଇ ଦବ। ତାପରେ ଚା ପିଇବ। ବୋଲେ ଏମିତି କିଛି ହବନି।
ଓଃ ହଁ। ନାଇଁ ମୁଁ ସେ ଜିନିଷ ଟା ଜାଣି ନଥିଲି। ନହେଲେ ମୁଁ ବି ବୋହୁତ ଚା ପିଉଥିଲି ପା।
ହଁ ହଁ।
ସେଇଥି ପାଇଁ ତ ଆଉ।
ଆଉ ହୁଁ ହୁଁ। ଆଚ୍ଛା।
ଆଉ କଣ ତମୁକୁ ରୋଷେଇ କଣ କରି ଆସେ?
ମତେ ଚିକେନ୍ କରି ଆସେ। ବେଶୀ ବି ଆସେ ନାଇଁ। ଚିକେନ୍ କରି ଆସେ ଆଉ ଚା କରି ଆସେ। ଆଉ ମ୍ୟାଗି ବି କରି ପାରୁଛି।
ଆଚ୍ଛା। ମ୍ୟାଗି ଟା କେମିତି ବନୋଉଛ?
ସିମ୍ପଲ୍ ସେତେରେ ଗରମ ପାଣି କରୁଚି। ମ୍ୟାଗି ପକୋଉଛି। ମସଲା ପକେଇକି ଢାବି ଦୋଉଛି।
ପୁରା ନର୍ମାଲ୍ କରିଦୋଉଚ ନା? ଆଚ୍ଛା। ତ ପିଆଜ ଆଉ ରସୁଣ ଲଙ୍କା ପକେଇକି କିଛି କରୁନ?
ନା ନା ସିମ୍ପଲ୍ ରେ କରି ଦୋଉଛି।
ଆଚ୍ଛା। ଟିକିଏ ନର୍ମାଲ୍ ଖାଇବାକୁ ପସନ୍ଦ କର ବୋଧେ?
ହଁ। ମ୍ୟାଗି ଟିକେ ଜଲ୍ଦି ତରବର ଥିଲେ ପର୍ଯ୍ୟନ୍ତ ତ ମ୍ୟାଗି ବନେଇକିରି ଖାଇକରି ଯାଉଛି।
ଅହ।
ହଁ।
ତମୁକୁ ମ୍ୟାଗି ପସନ୍ଦ୍?
ହଁ ପସନ୍ଦ୍। ଏମିତି କେବେ କେବେ ଖାଇ ଦିଏ ଝିଅ ମାନଙ୍କ ପାଇଁ ତ ଭଲ ରନଥାଏ ନା। ଡକ୍ଟରଙ୍କର ମନା ହେଇ କିଛି ମତେ ମ୍ୟାଗି ଖାଇବାକୁ ତ ମୁଁ ଖାଏନି। ଏମିତି ବେଳେ ବେଳେ କେବେ ଖାଇ ଦିଏ।
ଅ ହଁ ହଁ। ମ୍ୟା ଆଉ ମ୍ୟାଗି ବନେଇ ଆସେ ତମୁକୁ?
ହଁ।
କେମତି ସିମ୍ପଲ୍ ରେ ନା? ରାଗରେ ନା? ଆଉ ଟିକେ ସ୍ପେଶଲ୍ କଣ?
ଏଗ୍ ଏଗ୍ ମ୍ୟାଗି ଟା ବେଶୀ ପସନ୍ଦ୍। ଆଉ ଟିକେ ସ୍ପାଇସିସ୍ ରାଗ। ଏଗ୍ ମ୍ୟାଗିଟା ଫାଷ୍ଟେ ତେଲ ଏଗ୍ ମେଗି ଟାକୁ ଫାଷ୍ଟେ ଏଗ୍ ଟାକୁ ଭାଜି ଦବ। ତାପରେ ସେଇଟାକୁ ଗୋଟେ ସାଇଟ୍ ରେ ରଖି ଦବ। ଯେମିତି ନର୍ମାଲ୍ ଅଣ୍ଡା ଭୁଜିଆ ଯେମିତି କରୁଛନ୍ତି। ଭାଜି ଦେଇକି ଗୋଟେ ସାଇଟ୍ ରେ ରଖି ଦବ। ଟିକେ ଲୁଣ ପକେଇକି। କିଛି ମସଲା ଆଡ୍ କରିବନି ହେଲା।
ହୁଁ।
ତାପରେ ପାଣି ଟାକୁ ଗରମ କରିକି ମ୍ୟାଗି ଟା ପକେଇ ଦବ। ସେଇଟା ଗରମ ହେଇଗଲା। ଗରମ ହେଲା ପରେ। ଯେମିତି ଚାଉମିନ୍ କୁ କାଢ଼ିକି ଥଣ୍ଡା ପାଣିରେ ରଖନ୍ତିନି। ସେମିତି ତାକୁ କଢ଼ିକି ରଖି ଦବ। ଆଉ ରଖି ଦେଲା ପରେ। ସେଇଠୁ କାଢ଼ି ଦବ। ଆଉ ସେଇଟା କଡ଼େଇ ଗରମ ହେଇକି। ଆଁ ପିଆଜ ଆଉ ରସୁଣ ଆଉ ଲଙ୍କା କୁ ଛେଚିକି ସେଇଠି ପକେଇ ଦବ। ଆଉ ଯେତିକି ମସଲା ତମେ ଘର ମସଲା ବି ଆଡ୍ କରି ପାରିବ ଆଉ ମ୍ୟାଗି ମସଲା ଆଡ୍ କରିକି ଘାଣ୍ଟି ସାରିଲା ପରେ ମ୍ୟାଗି ପକେଇ ଦେଇକି ତାପରେ ଅଣ୍ଡା ଟା ପକେଇ ଦେଇକି ଘାଣ୍ଡି ଦବ ଦେନ୍ ହେଇଯିବ।
ହଁ ଏତିକି କି ଆ ମା ମୋ ମାମାଙ୍କୁ କହିଲି ତାର ସେ ସିମ୍ପଲ୍ କରୁଚନ୍ତି। ଫାଷ୍ଟେ ମାନ୍ ଏ ପାଣି ପକୋଉସସନ୍ତି ତାପରେ ମ୍ୟାଗି
ଆଚ୍ଛା ମାମା ମାନେ ସବୁ ସେମିତିଆ କରି ଦୋଉଚନ୍ତି।
ପାଣି ପକୋଉଛନ୍ତି ମ୍ୟାଗି ବି ପକୋଉଚନ୍ତି ସେନେ ତାର ଉପରେ ଟିକେ ଏମିତି ମ୍ୟାଗି ହୋଇ ସାରିଲା ପରେ। ଟିକେ ଏମିତି ମାନେ ଖୁରୀ ଦେଇକିରି ଟିକେ ଗାତ କରିକରି ସେ ଥିରେ ଅଣ୍ଡା ପକେଇ ଦୋଉଛନ୍ତି।
ତାର ଉପରେ ଟିକେ ମସଲା ପକେରି ସେରା ଘାଣ୍ଟି ଦୋଉଚନ୍ତି।
ଓହୋ ହଁ ସେମିତି ବି ମୁଁ କରିଚି ବଟ୍ ତା ଅପେକ୍ଷା ସେ ଜିନିଷ ଟା ଟିକେ ଭଲ ଲାଗେ ଖାଇବାକୁ।
ଅ ହ।
ହଁ।
ଅ ମ୍ୟାଗି ସହିତ କଣ ଭଲ ହାଗୁଚି ଚା ନା ଥଣ୍ଡା କୋଲଡ୍ରିଙ୍କସ?
ମ୍ୟାଗି ସହିତ ବ୍ରେଡ ଟା ମତେ ପସନ୍ଦ।
ମ୍ୟାଗି ଆଉ ବ୍ରେଡ଼୍ ମିଶିକରି ଖାଇବାର?
ହଁ ବ୍ରେଡ ଉପରେ ମ୍ୟାଗି ଟାକୁ ଜାମ ଭଳିଆ ସ୍ପ୍ରେଡ୍ କରିକି ଖାଇଦବ ଟେଷ୍ଟି ଲାଗେ।
ହଁ।
ଆଉ କୋଲଡ୍ରିଙ୍କସ ଟା ଭଲ ଲାଗିବ ସ୍ପାଇସି ଅଛି ନା ତ କୋଲଡ୍ରିଙ୍କସ ଟା ଭଲ ଲାଗିବ। ହୁଁ।
ଆ ତମେ ଗୋଟେ ଘର ର ହାତରନ୍ଧା ମା ମ୍ୟାଗି ବେଶୀ ଭଲ ଲାଗୁଚି ନା ହୋଟେଲ ର ମ୍ୟାଗି ବେଶୀ ଭଲ ଲାଗୁଚି।
ନାଇଁ ନାଇଁ ମେଡ ବାଇ ଘର ଆଉ ବାହାର ଜିନିଷ କିଛି
ହୁଁ ଉଁ।
କି ତମେ ଭେଜିଟେରିୟନ ନା ନନ୍ ଭେଜ?
ନନ୍ ଭେଜ୍।
ଚି ଚିକେନ କେମିତି ବନଉଚ ଟିକେ କହିଲ?
ଚିକେନ୍ ଆଁ ଅ ଫାଷ୍ଟ ତ
ହ
ଚିକେନ କୁ ଟିକେ ଅଏଲ ରେ ଫ୍ରାଏ କରି ଦଉଚି ତାପଟେ ଚିକେନ ଅଲଗା ସାଇଡ ରଖୁଚି। ସେ ଓଲ ଏକା ପିଆଜ ଅଦା ରେସୁଣ ସବୁ ଗ୍ରାଇଣ୍ଡର କରୁ ପକଉଚି। ସେଟା ପିଆଜ ଅଦା ସବୁ ଗ୍ରାଇଣ୍ଡ କରି ପକଉଚି ସେଟା ଟିକେ ମସଲା ଇଏ ଯଟା ମସଲା ସେଟା ଟେ ଆଡ୍ କରୁଚି ନିଜର ଟିକେ ମସଲା ଥାଉଚି ଅ ଜିରା ଟିକେ ସୁରିସ ଗୁଣ୍ଡ ଆଉ ଏମିତି କିଛି ଇ ମସଲା ପକେଇକି ସେଟା ଘାଣ୍ଟି ଥାଉଚି। ତାପରେ ସେଟା ହେଲା ପରେ ଟମାଟୋ ତାପରେ ଚିକେନ୍ ଯ ଭାଜି ଥାଉଚି ମାନେ ଟିକେ ହଁ ଟିକେ ରୋଷ୍ଟ କରିଥାଉଚି
ହୁଁ ଆଛା କଡେଇରେ ବନଉଚ ନା ମା ଟିରେ ମାଟି ହାଣ୍ଡିରେ
ମାଟି ହାଣ୍ଡିରେ ସେ ସେଟ ମାଟି ମାଟି ହଣ୍ଡିରେ ସେ ନିଆଁ ଲଗେଇକରି ତାର ସେ ସ୍ମୋ ଫ୍ଲେଭର ଆଉଚି। ସେଟା ବହୁତ ପସନ୍ଦ ଆଉ ଟିକେ କେତେ ଟାଇମ ପରେ ଚିକେନ କଷା ହେଇଯାଇଥିବ ସେ ଚିକେନ ଟା ଖାଇ କାଢି କରି ଟିକେ ଟି ଟିଭି ଦେଖି ଦେଖି ଏଞ୍ଜଏ କରି କରି ଖାଇବା ଖାଉଛି, ସେ ଚିକେନ ରେ ପାଣି ପକେଇବେନି ସେ ଚିକେନ ଭିତରେ ଚିକେନ ରେଡି ହୋଇଯାଉଛି। ଦଶ ପନ୍ଦର ମିନିଟ ଭିତରେ ଚିକେନ ରେଡି ହେଇଯାଉଛି ତାପରେ ଭାତରେ କାଢିକରି ଖାଇଦବାର।
ଆଉ ମୁଁ କଣ ଶୁଣିଥିଲି ମାଂସରେ ମୁଢି ହେଲେ ହୁଏ ମାଂସ ମୁଢି।
ସେରା ମଟନ୍ ମୁଡି, ଚିକେନ ମୁଡ଼ି ନାଇ ପ୍ରାୟତଃ ପ୍ରାୟ ବେଶୀ ସାର ମଟନ ମୁଡି ଦେଇ ଦୋଉଚି।
ଆଛା।
ହୁଁ ହୁଁ।
ଆଉ ମାଛ ନନ ଭେଜରେ ମୁଁ ଭେଜିଟେରିଆନ ଟିକେ ଟିକେ। ହଁ ମାଛଟା ଖାଇଚ?
ମାଛ ନା ମାଛ ମୁଁ ଏତେ ଖାଉନି ମାମା ଖୋଇଦିଅନ୍ତି, ମତେ କଣ୍ଟାର ଟିକେ ଡର ଥାଏ।
ଓହୋ।
ଅହୋ ତମେ ତ ତମେ ଭେଜ ନା ନନ ଭେଜ?
ଥୋଡା ଥୋଡା ଭେଜ, ଅଣ୍ଡା ଟିକେ ଖାଏ ଆଉ ନହେଲେ ଆଉ କିଛି ଖାଏନି।
ତ ଅଣ୍ଡା ବି ତାହେଲେ କାଇଁ ଖାଉଛ ଆଛା ହଉ, ଅଣ୍ଡା ଭଜିଆ ନା ଝୁଳ ନା
ଦେଖିବାକୁ ଗଲେ ତ ଅଣ୍ଡା ଟା ଭେଜ।
ଅଣ୍ଡା କେମତି ଭେଜ୍ ହେଲା ବା?
ସାଇଣ୍ଟିଫିକାଲି ମୁଁ କହିନି କି ଆମର ମାଇଥୋଲୋଜିକାଲି। ମୁଁ କହିଲି ସାଇଣ୍ଟିଫିକାଲି।
ଓ ମାଇ ଗଡ଼୍ ଓକେ। ଆଉ ତାହେଲେ ଅଣ୍ଟା ତମକୁ କଣ ଝୋଳ ଭଲ ଲାଗୁଛି ନା ଭଜିଆ ନା ଆମ୍ବଲେଟ?
ଅ ଅମ୍ଲେଟ ଟା। ଅମ୍ଲେଟ ହଁ।
ତମେ ନିଜେ ବନୋଉ ଚ ନା କିଏ ବନେଇ ଦଉଚନ୍ତି?
ହଁ ନିଜେ ବନେଇଥାଉ।
କେନ୍ତି ବନଉଛ?
ଆ କେମିତି ସେଇଟା ପୁରା ନର୍ମାଲ ହିଁ ବନେଇଥାଏ ନର୍ମାଲ ଅଣ୍ଡା ଭୋଜିଆଟା ବହୁତ ଟେଷ୍ଟି ଥାଏ କେମି କହିଲେ ହଁ ଅଣ୍ଡାଟାକୁ ଯୋଉ ଫଟେଇକି ଗ୍ଲାସରେ ଇଏ କରିକି ତାକୁ ଇଏ କରିଦବ ମିକ୍ସ କରିଦେଇକି ତାରେ ପିଆଜ ଟମାଟ ଲଙ୍କା କଞ୍ଚାଲଙ୍କା ଯୁଡା ଲୁଣ ଟିକେ ଆଡ କରିକି ତାକୁ ମିକ୍ସ କରିଦେଲା ପରେ ତାୱାରେ ଗରମ ତେଲ ପକେଇକି ତାପରେ ତାକୁ ସ୍ପ୍ରେଡ କରିଦେଇକି ତାକୁ ଲଉଟେଇଦବ ଦି ସାଇଡ ଆଉ ହେଇଗଲା।
ବସ୍ ସିମ୍ପଲ।
ବହୁତ ସିମ୍ପଲ, ସେଇଟା ମାନେ ଅଣ୍ଡା ଆମଲେଟ ଟା ଭା ତ ଡାଲି ସହିତ ଖାଇବାକୁ ଭଲ ଲାଗେ।
ହଁ ଭଜିଆରେ ବେଶୀ ଫ୍ଲେଭର ଆଡ କରିହବ ଅଣ୍ଡା ଆମଲେଟରେ ଏତେ ଫ୍ଲେଭର ଆଡ କରିହବନା ବୋଧେ।
ହଁ ହଁ ଭୁଜିଆରେ ଟିକେ ଅଧିକ ଫ୍ଲେବର ଆଡ କରିହବ। ଅମଲେଟ୍ ଟାରେ ଏତେ ହବନି।
ଅ ହଁ ହଁ।
ହଉ ସମୟ ହେଲା ରଖୁଛି।
ହଁ।
ଫିର୍ ଏ ହଁ।
ଆଛା ଫୋନଟା କୁ ଏଇଠି ରଖିଆ?